ହ୍ୟାଲୋ। ହ୍ୟାଲୋ। ଆପଣଙ୍କ ଭଏସ୍‌ ଆସୁନି ହଁ ହଁ ଆସିଲା। ହ୍ୟାଲୋ ହ୍ୟାଲୋ। ଟିକେ ନେଟୱାର୍କ ଜାଗାକୁ ଯାଇଙ୍କି କଥା ହୁଅନ୍ତୁ।
ଭାଇ କ୍ରସ୍ ବି ଇଚ୍ଛା ଅଛି।
ହଁ ମୁଁ ବି ତ ଅଛି ଉପରେ ଚା। ମାନେ ମୁଁ ତ ଛାତ ଉପରେ ହିଁ ଅଛି।
ନା ସେ କଣ ହେଇଥିବ ଆଉ ମୌସମି ଟିକେ ଖରାପ୍ ଥିବ ସେଥିପାଇଁ।
ଖାଇସାରିଲନେଣି କଣ କରୁଛନ୍ତି ଏବେ?
ଜଷ୍ଟ ଖାଇକରି ଶୋ ମାନେ ଏ ଟିକେ ପଢିବା ପାଇଁ ଆସିଲି ଆଉ ଖାଇବା ଖାଇବା ଭାତ ଗରମ ଭାତ ଡାଲି ଆଉ ଆମର ଛଚିନ୍ଦ୍ରା ସେଇଟା ଗୋଟେ ଆ ଉପରେ ମିଝିରେ ଦେଆ ହେଇକି ଛଣା ହେଇଥିଲା। ତା ସାଙ୍ଗରେ ଆମର ପାଣି କଖାରୁ ପତ୍ର ସିଏ ଗୋଟେ ଉଁ ପେଷ୍ଟରେ ମାନେ ବେସନ ରେ ଗୋଳାହେଇକି ଛଣା ହେଇଥିଲା। ତ ତା ସାଙ୍ଗ ଆଳୁ ଚକଟା ଟିକେ ସେଇଟା ବଘରା ହେଇଥିଲା।
ଓହୋ।
ଆଉ ସାଇଟି ରେ ନେମ୍ବୁ ନଙ୍କା ନୁଣ
ବଢିଆ ବଢିଆ ମିଲ୍ଟା।
କାହିଁକି ନା ମୁଁ ହଁ କଣ ପିଓର ଭେଜିଟେରିଆନ୍। ହଁ ନାଇଁ ତ ମୋର ଟିକେ ଇଏ ଘାସ ଫାସ ଟିକେ ହେଇଗଲେ ମୁଁ
ସେ ଘାସ
ଆଉ ଅଭ୍ୟାସ
ମାନେ ଘରେ ପୁରା ନନ୍‌ଭେଜ୍‌ ମାନେ ଭେଜ୍‌ ନା ଖାଲି ଆପଣ ମାନେ ଭେଜିଟେରିଆନ୍‌
ନାଇଁ ତ ଘରେ ଆମର ମେମ୍ବର କମ୍ ଆକ୍ଚୁଅଲି ହଁ ତ ବାବା ମାମା ମୁଁ ବାବା ମାମା ମୁଁ ଆଉ ମୋର ଉଁ ବଡ଼ ସିଷ୍ଟର ମାନେ ବଡ଼ ମାନେ ସବା ବଡ଼ ନୁହେଁ ମଝିଆଁ ସେ ଠିକ୍ ଅଛି ତ ନାଇଁ ମୁଁ ସବା ସାନ।
ଓହୋ।
ତ ମୁଁ ଯେହେତୁ ମାନେ ଛାଡିଦେଲି ଆଇଁଷ ଖାଇବା ତ ମୋ ପୂର୍ବରୁ ମାମା ବି ଛାଡିଥିଲା। ତ ମୁଁ ଯେତେବେଳେ ଛାଡିଦେଲି ତ ଘରେ ଟୋଟାଲୀ ଆଇଁଷ ପଶିବା ବନ୍ଦ ହେଇଗଲା।
ହଁ ହଁ ଆମର ଗୋଟେ ମୋ ଭଉଣୀର ଅ ଭଉଣୀ ସ୍ଵାମୀଙ୍କ ଭାଇ ଅଛନ୍ତି ସିଏ ବି ଖାଉନାହାନ୍ତି କିଛି ଖାଉନାହାନ୍ତି ମାନେ ଖାଇଵି କହିବେ ଖାଲି କିଛି ସବଜି ଆଣିକି ଦିଅ ମୁଁ ଖାଇବି ନହେଲେ ନାହିଁ। ସେ ବେଶୀ ଫଳ ଖାଇକି ରହୁଛନ୍ତି ମାନେ ଖ ଖରା ବେଳେ ବି ଫଳ ଖାଇବେ ରାତିରେ ବି ଏମିତି ବହୁତ କମ ରୁଟି ରୁଟି ଚା ନହେଲେ ଖାଇବେ
ହୁଁ ବାହାରକୁ ଗଲେ ବି ଆଉ ଆମେ କଣ ଖାଇବା ଆମେ ତ କୌଣସି ହୋଟେଲରେ ବି ଖାଇପାରିବନି ନିୟମ କରିଦେଇଛି ମୁଁ। ନାଇଁ ମୁଁ ଏବେ ବିଜନେସ୍
କୋଉ ବିଜନେସ୍ କରୁଛନ୍ତି।
ଘରର ଏଣ୍ଟେରିିୟର କାମ ସବୁ। ଇଣ୍ଟେରିୟର ସବୁ ସବୁ ଅଲ।
ଓହୋ ବଢିଆ। କୋଉଠି ରହିକି କରୁଛନ୍ତି ଘରେ ନା ବାହାରେ।
ନାଇଁ ଘରେ।
ଘରେ ମାନେ ଘରେ ମାନେ ଆମ ଏଇ ମାର୍କେଟ୍ ନେଇଚି ଆଉ। ହଁ ଆଉ ଆପଣ ତମେ ତମେ କଣ କରୁ
ମୁଁ ପ୍ଲସ ଟୁ ସାରିକି ଘରେ ଅଛି ମେହେନ୍ଦୀ କାମ କରୁଛି। ଆଉ ରୋଷେଇ ବାସ କରୁଛି ଶିଖୁଛି।
ମେହେନ୍ଦୀ କାମ ମାନେ ବିୟୁଟି ପାର୍ଲର ଅଛି ଆପଣଙ୍କର।
ନାଇଁ ନାଇଁ ପାର୍ଲର ନାଇଁ ମୁଁ ମେହେନ୍ଦୀ ସ କରେ ମେହେନ୍ଦୀ ଖାଲି।
ନ ଓ ଆଚ୍ଛା।
ନାଇଁ ଏଡ଼ା କରୁଛନ୍ତି ତା ସାଙ୍ଗରେ ପାର୍ଲର ବି ଯଦି କରିବେ ତ ବଢିଆ ହୁଅନ୍ତା ମୁଁ ଭାବୁଛି। ସେଇଟା ଆପଣଙ୍କ ଇଚ୍ଛା ହୁଁ।
କାହିଁକି ନା ଘରେ ଆମର ଆମର କଣ ଏଜ ହେଇଗଲେ କହୁ ଯେମତି ବୟସ ହେଇଗଲେ ବାହାଘର କରିଦଉଛ କିଏ ଯିବ ଏତେ ଶିଖିକି ଇଏ କରିବି ଟାଇମ ନଗେଇବେ ଏତେ ବାହାଘର କରିଦେବେ କାହିଁକି ଏତେ ଇଏ କରିବ।
ହଁ ମୁଁ ଜାଣିପାରୁଛି ତ ଆପଣ ହିନ୍ଦ ନୁହଁନ୍ତି ନା।
ନା।
ହୁଁ ତ ଯୋଉ କହିଲେ ଯୋଉ ମ୍ୟାରେଜ କଥା।
ହଁ ନା ଆମ ୟାଡେ ଯ ଯଲଦି ବାହା ହେବା ଦରକାର।
ହଁ ତ ସେଇଟା ମାନେ ମତେ ଟିକେ ଅଜବ ଲାଗେ ଆଁ ବୋହୁ ଜଲ୍ଦି ବାହାହେଇଯାଆନ୍ତି।
ବହୁତ ଜଲଦି ଏବେ ତ ଏବେ ତ ଦି ତିନି ବର୍ଷ ହେଲାଣିି ସବୁ ଟିକେ ଟିକେ ରହିଗଲେଣି। ମାନେ କୋଡିଏ ଏକୋଇଶି ହଁ ଟିକେ ଟିକେ ଚେଞ୍ଜ ହେଲାଣି ନହେଲେ ଅଠର ହେଲେ ହିଁ ବାହାଘର ବାହାଘର କରେଇ ଦଉ
ହୁଁ।
ମୋ ଭଉଣୀ ତ ଭଉଣୀ ତ ଉଣେଇଶି ବର୍ଷରେ ବାହା ହେଇଛନ୍ତି ବଡ ଭଉଣୀ ସେ ଛଅ ବର୍ଷ ତଳେ ହେଇଥିଲେ ଉଣେଇ ବ ବର୍ଷ ହେଇଥିଲା ତାଙ୍କୁ କରିଦେଇଥିଲେ।
ଉଁ ହୁଁ ତ ତମର ଘରେ ମେମ୍ବର କେତେ ଜଣ ଅଛନ୍ତି।
ଆମ ପାଞ୍ଚ ଜଣ ବାପା ବୋଉ ମୁଁ ଆଉ ମୋ ଯ ଦି ଭଉଣୀ। ବଡ ଦି ଭଉଣୀ ଗୋଟେ ବା ଦି ଜଣ ବା ହେଇଯାଇଚି ହେଇଯାଇଛନ୍ତି। ଗୋଟେ ବାହା ହେଇଛନ୍ତି ଦୂରରେ ଗୋଟେ ବାହା ହେଇଛନ୍ତି ଏଇ ନ ଯ ନଜଦିକ୍।
ହଁ ପାଖରେ ନଜଦିକ ନୁହେଁ ଆଚ୍ଛା ଭାଇ ନାହାନ୍ତି।
ନା ଭାଇ ନାହିଁନ୍ତି ଆମ ତିନି ଭଉଣୀ ଅଛନ୍ତି ମୁଁ ସାନଟା ଘରେ ରହୁଛି।
ଓହୋ।
କାମ କରୁଛି ନା ଏବେ କରିବିନି ବାହାଘର କଉଛନ୍ତି ତୋର ଲେଟ୍ କରି କରିବି। କାହିଁକିନା ମୁଁ ସଉଦା ଫଉଦା ସବୁ କରେ ଚାଉଡ ଫଉଡ ଯାଇକି ନେଇକି ଆସେ ପଞ୍ଚାୟତରୁୁ। ସବୁ କାମ କରେ ମାଆଙ୍କୁ ନେଇକି ଯାଏ ଜେଜେମାଙ୍କୁ ନେଇକି ଯାଏ ସବୁ ବ୍ୟାଙ୍କ ଫ୍ୟାଙ୍କ ନେଇକି ଯାଏ ନା ସେଇଥିପାଇଁ କହୁଛନ୍ତି ତୁ ଯଦି ପଡି ଯିବୁ ଆମ କାମ କିଏ କରିବ?
ହୁଁ।
ଅ ଏମିତି କରୁନାହାନ୍ତି
ନାଇଁ ଯଦି କହୁଛନ୍ତି ଏମିତି ତାହେଲେ ଗୋଟେ ଏମିତି ଦେଖି ମ୍ୟାରେଜ କରିବେ ଯେ ସେ ପୁଅ ମାନେ କଣ ଆମର ଯେମତି ଓଡିଆରେ ଯେମତି ହିନ୍ଦୁ ଧର୍ମରେ ଯେମିତି ଅଛି ଘର
ହଁ ହଁ ନାଇଁ ନାଇଁ ସେମିତି ମୁଁ ରହିବିନି ଘରେ, ଏଠି କିଏ ରହିବ?
ଆଚ୍ଛ। ବାପା ମାଆଙ୍କୁ ଛାଡି ଦେଇକି ପଳେଇବେ?
ଅ ହଁ ସେଇ ଭଲଥିବ କାହିଁକି ଏଠି ମାନେ ଆମ ଆମର ଜାଗ ବହୁତ ଥିଲା ଆଗରୁ ଆଗରୁ ଜାଗା ମାନେ ବହୁତ ସାତ ଆଠ ଗୁଣ୍ଠ ଥିଲା ମୋ ଜେଜେମା ଯିଏ ସିଏ କୋଡିଏ ହଜାର ତେ ଉଁ କୋ ମାନେ କୋଡିଏ ବର୍ଷ ଉଁ ତଳେ କୋଡିଏ ହଜାରରେ ବିକି ଦେଇଥିଲେ। ଏଠି ଜାଗା ବିଲକୁଲ ବି ନାହିଁ ଆମ ଆଡ଼େ। ପାଣି ଫାଣି ଯିବାରୁ ସେଇଥିପାଇଁ ବହୁତ ତ ଅସୁବିଧା ଏଠି କାହିଁକି ରହିବୁ, ଯାହା ବାହାଘର ହେଇକି ଯିବୁ ଭଲ ଘରେ ଦେଖିକି ସେ ଦେବେ ସେଠି ଯାଇଁକି ରହିବୁ।
ସବୁ ପରେ ବି ମା ବାପାଙ୍କୁ ଭୁଲିବେନି।
ନା ନା ସେମିତି କିଏ ଭୁଲି ପାରନ୍ତି ତାଙ୍କ ପାଇଁ ଆମେ ଇଏ କରିଦେବୁନି ତିନି ଭଉଣୀ କାହାକୁ ପଇସା ଦେଇକି ଏଠି କାମ କରେଇଦଉ ନ।
ହଁ ପଇସା ଦେଇ କାମ କରେଇଦେବେ ନାଇଁ ଅଧିକା ଏଜ୍ ହେଇଗଲେ ତ ହୁଁ କୋଶିସ କରିବେ ଯେ ମାନେ ପାଳି ପାଳି କରି ରଖିବା ପାଇଁ ଠିକ ଅଛି।
ରଖିବେ କାହିଁକି ସେ ଆମେ ହିଁ ଆସିକି ରହିଯିବୁ ଗୋଟେ ଗୋଟେ ମାସ ତିନି ଭଉଣୀ ଅଛୁ
ହଁ ସେଇଟା ବଢିଆ ମାନେ ଖୁସି ଲାଗିଲା ଶୁଣିକି ଏମ୍
ହଁ ହଁ ନା ଆମେ ଆମେ ଆମେ ଭାବିଛୁ ଆ ଆମେ ଆମେ ନ ବି ଆସିଲୁ ଆମେ ଯଦି ଶାଶୁଘରେ ନ ଛାଡିବେ ତ ଆମେ ଗୋଟେ ମେଡ ରଖିଦେବା ସେ ଆସିକି କରିକି ପଡେଇବେ। କେଇ ତ ନାହାନ୍ତି ବାପା, ବୋଉ, ଦି ଜଣ ମୋ ବୋଉ ସବୁ କରିଦିଏ ମାନେ ଏଥର ଭଲ ଅଛି ଏମିତି ନାହିଁ କି ତାକୁ କିଛି ମାନେ ଉଁ ନାଇଁ ବିମାରି ଫିମାରି ନାହିଁ ଭଲରେ ଅଛି ସେ କରିଦିଏ ସବୁ କାମ ଝଟପଟ କରିଦିଏ ଆଉ ସିଏ ଯେ ସେମିତି ନୁହେଁ ମାନେ କୋଢିଆଣୀଟା କରି ବନି ରହିବ ଏବେ ତ ମୁଁ ଅଛି ତାକୁ କିଛି କରିବାକୁ ଦଉନି ସିଏ ବସିକି ରହୁଛନ୍ତି ଖାଉଛନ୍ତି ମୁଁ ଯିବା ପରେ ବି ସିଏ କରିଦଉଛନ୍ତି। ନା ନହେଲେ ଗୋଟେ ଗୋଟେ ଯୋଉ ବା ଭ ଭଉଣୀ ବାହା ହେଇଛନ୍ତି ସେ ଏଇଠି ବାହା ହେଇଛନ୍ତି ଆଉ। ବହୁତ ନଜଦିକରେ ସିଏ ଆସିକି ଦେଖିବେ ସେ କେତେ ଦିନ ଆସିକି ରହୁ ବି ଛଉନ ରହୁଛନ୍ତି ନା! ଆମ୍ ଘରେ କିଛି କାମ ନାହିଁ ଦି ଭଉଣୀ ବାହା ହେଇଯାଇଛନ୍ତି ବାପା ରହୁନାହାନ୍ତି ବାପା ଅ ବାହାରେ କାମ କରୁଛନ୍ତି ମୋର ବୋଉ ର ଗୋଟେ ଥର ଏଇ ଆ ରୋଷେଇ କଲେ ଦି ତିନି ଉଁ ଇଏ ଇଏ ଖାଉଛୁ ଆମେ ଆଉ ସକାଳୁ ରୁଟି ଖାଇଆକୁ କରିଦଉଛୁ ସକାଳେ ରୁଟି ତାପରେ ଭାତ, ଡାଲି କରିଦଉଛି ଖାଉଛୁ ତାପରେ ରାତିରେ ଯାର ରୁଟି ରହୁଛି ଖାଉଛୁ।
ହୁଁ ହୁଁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଘରେ ସମସ୍ତେ ଅ ଭଲ ଅଛନ୍ତି। କଣ କହିଲେ?
ଏବେ କଣ କରୁଥିଲେ?
ନାଇଁ ଆମେ ଏଇନା ଜଷ୍ଟ ଆମେ ଖାଇକିରି ସମସ୍ତେ ଉଠିଲୁ ତ ମୁଁ ଆସିଲି ଏଠିକି ତାପରେ ମେସେଜ କରିଥିଲେ ନା କଥା ହବା ପାଇଁ। ହଁ ମୁଁ ତ ମୁଁ ଟିକେ ଗ୍ରୁପରେ ଆଡେ ଟିକେ ଗଲି ମୁଁ କହିଲି ଆଉ ଠିକ ଅଛି। କରଦବା ଟିକେ ଆଉ ଆଉ ଏଇନା ଖାଲିଟାରେ ଶୋଇବା କାହିଁକି? ଶୋଇବା ସହିତ ବି ଗପିବା ଯଦି ହେଇଯିବ ତ ଠିକ ହେଇଯିବ ହୁଁ।
ମୁଁ ବି ଏବେ କାମ ଅଛି ଖାଇକି ସବୁ ଉଠିଲେ ଯାଉଛି ବାସନ ବାସନ ମାଜିବି। ବର୍ଷା ତ ଏତେ ହଉଛି ଲାଇନ ପଳେଇଛି।
ହଁ ଲାଇନ୍ କଥା କୁହନ୍ତୁନି ଆଜି ଯାଇଥିଲା ଯେ ଯାଇ ଥିଲା ଯେ ଟିକେ ସମ ମଝିରେ ରହିଲା ପୁଣି ପଳେଇଗଲା ପୁଣି ଏବେକୁ ଆସିକି ରହିଛି। ମୋର ମୋବାଇଲ ସକାଳୁ ଛ ସରି ନଅ ପରସେଣ୍ଟ ଚାର୍ଜ
ମୋର ତ ବା ଦି ଦିନ ପରେ ପୁରା ଲାଇନ ଯାଇଥିଲା କାଲି ଆସିଲା କାଲି ଗୋଟେରେ ଆସିଲା। ନାଁ ହଁ ଆମ ମାମ ଆମ ଘର ଯୋଉ ନେମର
ହୁଁ ହୁଁ ହୁଁ ହୁଁ।
ସିଆଡେ
ଆଚ୍ଛା ଆଚ୍ଛା।
ବୋଉ ବି ନ
ହଁ ସେ ସାଇଟରେ ଆଉ ଜଣେ ବି ସେମାନେ ଆସ୍ତେ ସାଇଡରେ ଆଉ ଜଣେ ବି ଭଉଣୀ ଅଛନ୍ତି ତ ସେ ବି ତମ କାଷ୍ଟର ଠିକ ଅଛି। ସିଏ ବି ଏମିତି ଘର କାମ ସବୁ କରିଦିଅନ୍ତି ତାଙ୍କର ବି ତାଙ୍କର ଟିକେ ଅଫସୋସ ରହିଯାଇଛି ତାଙ୍କର ମ୍ୟାରେଜ ଫିକ୍ସ ହେଇଯାଇଛି।
ଓ ହୋ ହୋ। ଓ ହ ଏକୁଟିଆ ରହିଲେ ଭଲ ମ୍ୟାରେଜ ଫ୍ୟାରେଜ୍ କରିକି କାମ ଆହୁରି ବେଶୀ ହେଇଯାଉଛି ଘରେ ରହିଲେ କଣ ମା ମୁଁ ଆଉ କିଛି ନୁହଁ। ସେଥିଯାଇଁକି ଶାଶୁ ଶଶୁର ଉଁ ନନନ୍ଦ ଏ ଏ ସବୁ କଲେ। ଯେ ଜୀବନ ପଡି ଯାଉଛି। ମତେ ସେମିତି ଭଲ ଲାଗେନି ମତେ ଭଲ ଲାଗେ ବୁଲିବା ଟିକେ ଘରେ ରହିକି ଟିକେ କାମ କରିବା ଏମିତି ନୁହେ ଖାଲି କାମ କରିବା ଖାଲି ବୁଲିବା ଯେ ଯେତେ ଦରକାର ସେତେ କାମ ଯେତେ ଦରକାର ବୁଲିବାର ସେତେ ବୁଲିବ।
ହଁ ଓଭାୟୋସ୍ଲି ମାନେ ସବୁ ଜିନିଷ ଗୋଟେ ଲିମିଟ୍ ଅଛି ଟାଇମ ଗୋଟେ ଅଛି।
ଗୋଟେ ହିଁ ଜୀବନ ଅଛି କଣ ବୁଲିବନି କିଛି ଦେଖିବନି?
ଏଞ୍ଜୟ୍ ଟିକେ ନାହିଁ। ମାନେ ଲାଇଫରେ ଏଞ୍ଜୟ ଟିକେ ନାହିଁ ଇଏ ଟିକେ ନାହିଁ। ହୁଁ କିନ୍ତୁ ଶିଖିଲେ ଶିଖି ପାରିବାନି ଇଏ କରିପାରିବାନି ତ ବୟସ ହେଇଗଲା ବାପ। ବାହାଘର କରିଦେଲେ ବାପଘର ତ୍ ଆଚ୍ଛା ହଉ ଠିକ୍ ଅଛି।
ରଖୁଛି।